ହ୍ୟାଲୋ।
ଆ ମୁଁ ଶୁଣିତେ ପାଇଥିନି ଯେ ଆପଣ କଣ ମାନେ ଅ ତ୍ୟଧିକ ମାତ୍ରାରେ ଗଛ ଗା କାଟି ଦଉଛନ୍ତି।
ଆଜ୍ଞା ମୁଁ ସେଟା ବହୁତ ମୋର ଜାଗା ଥିଲା ତ ଆଉ ସେଗାର ଅ ଏରକୁ ଅଟୋମେଟିକ ବହୁତ ଗା ଗଛ ମାନେ ସେ ଜାଗା ଟା ଫାଙ୍କା ଯେହେତୁ ପଡିଥିଲା ଅଟୋମେଟିକ ବହୁତ ଗା ଗଛ ଉଠି ପଡିଥିଲା ଆଉ ସେଥିପାଇଁ ମୁଁ କାଟି ଦଉଛି ଆଉ।
ଦେଖନ୍ତୁ ଜାଗା ଆମେ ଆପଣଙ୍କ ଗଛ କାଟିଦେବେ ଆପଣଙ୍କ ଯଦି କିଛି ଦରକାର ତ ଆପଣ କାଟିବା ଉଚିତ ବାକି ଯଦି ଆପଣ ସେଇଠି ଘର କରନ୍ତି କି କିଛି କାମ ଆପଣଙ୍କ ଦରକାର ତ ଆପଣ ଗଛ କାଟି ପାରିବେ ସେ ଖାଲି ଖାଲି ଏ ଜାଗା ଅଛି ମାନେ ଆପଣଙ୍କର ଗଛ କାଟିଦେବା ସେଟା ଉଚିତ ନୁହେଁ।
ଉଚିତ୍ ନୁହେଁ ମୁଁ ବି ଜାଣେ ଯେହେତୁ ଜାଗା ଟା ଖାଲି ପଡିଥିଲା ତ ମୁଁ ସେଥିପାଇଁ କାଟି ଦଉଥିନି ଆଉ।
ଦେଖନ୍ତୁ ସରକାର ତରଫରୁ ଗୋଟେ ନୂଆ ନିୟମ ଆସିଛି ଯେ ଆପଣଙ୍କ ଜାଗା ହଉ କି ସେଇଟା ଆଉ କାହା ଜାଗା ହଉ ଆପଣ ଖାଲି ଖାଲି ଗଛକୁ କାଟି ପାରିବେ ନାହିଁ ଯଦି ଆପଣ କିଛି ଦରକାର ତ ଆପଣ କାଟିପାରିବେ ଯେତିକି ଜାଗ ର ଆପଣଙ୍କ କାମ ଦରକାର ଅତ୍ୟଧିକ ମାତ୍ରାରେ ଆପଣ ଗଛ କାଟି କାଟି ପାରିବେ ନାହିଁ ଯଦି ଆପଣ କାଟିବେ ତ ଆପଣଙ୍କ ଉପରେ ଇଏ ସରକାର ଯୁରି ମାରା ନବ
ଆଚ୍ଛା ମ୍ୟାମ୍ ମୁଁ ତ ଜାଣିଥିନି ଆଉ କଣ କରିବି ମୁଁ ତ ଅଧିକଂଶରୁ ଅଧିକାଂଶ ଗଛ ବହୁତ କାଟିଦେନିନି ମେ ସାତଟାରେ ଏବେ କଣ କରିମି?
ଏବେ ତ ଆପଣ ଆଉ କିଛି କରିପାରିବେନି ଯେହେତୁ ଏଇ ନିୟମ ଟା ଏବେ ସରକାର ଅ ନୂଆ ବାହାରିଛି ତ ଏବେ ଆଉ ବହୁତ ଲୋକ ବି କାଟି ସାରିଲେନି ଆମ ପାଖକୁ ଏ ରକ ବହୁତ କେସ୍ ଆସିଛି ତ ଏବେ ତ ଆଉ ଆପଣ କିଛି କରି ାରିନି ଯଦି ଆପଣ କରିପାରିବେ ତ କିଛି ଗଛ ଲଗାନ୍ତୁ ପରିବେଶ ପାଇଁ ଯାହା ଆପଣ ବି ଆପଣଙ୍କ କାଇ ଭଲ ଆଉ କଣେ ଯଦି ହେଇପାରିବ କିନ୍ତୁ
ଆଚ୍ଛା ମୁଁ ତ ଅଧିକାଂଶ ଗଛ କାଟିକି ବିକି ସାରିନିନି ଆହୁରି ଡିଲର ସାଙ୍ଗରେ ଏଗ୍ରିମେଣ୍ଟ କରିଦେଇଛି ଯେ ଯେତେ ସବୁ ଗଛ ଅଛି ମୁଁ କାଟିକି ସେମାନଙ୍କ ବିକିଦେବି ମୁଁ ତ ପେମେଣ୍ଟ ନେଇ ସ ମୁଁ କଣ କରିମି?
ପେମେଣ୍ଟ ନେଇି ପାର ଯେ ଆପଣ ତାଙ୍କୁ ମାନେ ଆପଣଙ୍କ ଯ ଡିଲ୍ କରଛନ୍ତି ସେ ଡିଲ୍କୁ କ୍ୟାନସଲ କରି କି ଆପଣଙ୍କ ଉପରେ ଯଦି ଆପଣ କାଟିଛନ୍ତି ସେତିକି ଆପଣଙ୍କୁ ଲଗିତ ହବ ମାନେ ଆପଣଙ୍କ ଉପରେ ଜୋରି ମାନ ଲାଗିବ କେଶ୍ ବି ହେଇପାରେ
ଆଜ୍ଞା ଆପଣ କହୁଛନ୍ତି ମୁଁ ବୁଝିପାରୁଛି ଦେଖନ୍ତୁ ଡିଲର କୁ ଥରେ ପେମେଣ୍ଟ କରିସାରିଲା ପରେ ଡିଲର ପେମେଣ୍ଟ ନିଏନି ଆଉ ଯ ପଇସାଟା ମୁଁ ନେଇିନି ସେ ପଇସା ବି ମୁଁ ଗୋଟେ କାର୍ କିଣିଥିନି ମହିନ୍ଦ୍ରା ସ୍କର୍ପିଓ ସେଠାରେ ବି ମୁଁ ଖର୍ଚ୍ଚ କରିଦେଇଛି। ଆଉ ବାଇଚାନ୍ସ ବି ମୁଁ ଯଦି ଛନ୍ତି ତାଙ୍କୁ ପଇସା ଘୁରରିବା କଥା କହମିତି ସେ ବି ଆଉ ନେବେନି ଏବେ ଗଛ ତ ସବୁ କାଟିିତେ ହବ କାରଣ ଏଠାରେ ତ ପେମେଣ୍ ମୁଁ ନେଇାରିଛି ଆଉ ଗୋଟେ ମୋ ଉପରେ ଫର କେସ୍ କରିଦେବେ ଫର ମୁଁ ହଇରାଣ ପଡିଯିବି
ତାହେଲେ ଆପଣ ଯଦି ଡିଲର ପାଖରୁ ନେଇ ସାରିଛନ୍ତି ପଇସା ଆପଣ ଗୋଟେ କାମ କରନ୍ତୁ ଆପଣ ତା ଆପଣଙ୍କୁ କାଟଦେ ହିଁ ହବ ନହେଲେ ଆପଣଙ୍କ ଉପରେ ଯଦି କେସ୍ କରିଦେବେ ଆପଣଙ୍କ ଉପରେ ବି ହଇରାଣ ଆପଣ ଯଦି ପଇସା ନେଇ ସାରଛନ୍ତି ତ ତାଙ୍କୁ ଗଛ କାଟିକି ଦେଇ ଦିଅନ୍ତୁ ବାକି ଆପଣ ଯଦି ତାଙ୍କ ଗଛ କାଟିକି ଦେବେ ତା ତା ଆପଣ ଯେତିକି ଯେତେଟା ଗଛ କାଟୁଛନ୍ତି ତା ଡବଲ ଆପଣଙ୍କୁ ଗଛ ଲଗେଇତ ହବ ମାନେ ସରକାର ଆପଣଙ୍କ ଉପରେ ଦୁରିବାନ ଲଗେଇିବ କି ଆପଣଙ୍କ ଉପରେ କେସ୍ କରିବ ବାକି ଆପଣ ଯଦି ଯେତିକି କାଟୁଚଛନ୍ତି ତ ଡବଲ ଆ ଆପଣଙ୍କ ଗଛ ଲଗେଇ ବି ହବ
ଓକେ ମ୍ୟାମ୍ ଠିକ ଅଛି ମୁଁ ଗଛ ଲଗେଇଦେମି ଯେ ଆ ଏଟ ତ ଜାଗା ଟା ଫାଙ୍କା ଯେହେତୁ ବହୁତ ଦିନ ପଡିଥିଲା। ଆ ଅନାବନା ଗଛ ସବୁ ଉଠି ପଡିଥିଲା। ଆଜ୍ଞ ମୁଁ କାଟିଦିନି ବି ଗୋଟେ ଟାଇପରେ ଭଲ କରିନି ବିକିଦିନି କିଛି ପଇସା ହେଲା। ୟା ପରେରେ ମୁଁ ଭାବୁଛି ସେଠି ଗୋଟେ ବାଗାନ କରମି ଫଳ ବାଗାନ ମାନେ ଗଛ ଲଗେଇମି। ଯେ ଗଛ ଲଗେଇମି ଗୋଟେ ଗଛ ଲଗେଇମି। ଆଉ ପୁରା ବାଗାନ କରିମି ଆପଣ କହିପାରିବେ କିଏ ଗଛ ଟା ଲଗେଇନେ ମୋତେ ବେଶୀ ଫଳ ସେ ଦବ ଆଉ ବେଶୀ ମୋର ପ୍ରଫିଟ୍ ହବ
ହଁ ସେ ସେରିକ ମାର୍କେଟର ତ ସବୁ ପ୍ରକାରର ମାନେ ଫଳ ଅ ଏବେ ରେଟ୍ ଅଛି ବା ବାକି ଗରମ ଦିନିଆ ଯଦି ଆପଣ ଗରମ ଦିନଆ ଅ କରିବାକୁ ଚାହୁଁଛନ୍ତି ତ ଗରମ ଦିନ ବେଶୀ ଆମ୍ବ ଚାଲେ ଯଦି ଆପଣ ଗୋଟେ ଭଲ ଅ ଆମ୍ବ ଗଛ ଲଗେଇବେ ଅ ତ ଆପଣଙ୍କ ପାଇଁ ସେଇଟା ଭଲ ହେଇପାରିବ।
ଆମ୍ବ ଚାଷ କରୁଛନ୍ତି ତ ବାଗାନ ପାଇଁ ଆମ୍ବ ଗଛ ଆପଣ ତାହାନେ କହୁଛନ୍ତି କିଏ ଆମ୍ବ ଚାରା ଟା ଲଗେଇବା ଦରକାର ମାନେ ବାହାରା ଜାତିର। କିଏଟା ବହୁତ ପ୍ରକାର ତ ଆମ୍ବ ଅଛି ଆପଣ କିଏଟା କହୁଛନ୍ତି କିଏ ଆମ୍ବ।
ବାଇଗଣ ପଲି ଆଜିକ ଗୋଟେ ଆମ୍ବ ଅଛି ସେଇଟା ମାର୍କେଟ ର ମାନେ ଏବେ ଆ ମୁଁ ଶୁଣିଛି କି ବହୁତ ଚାଲିଛି ମାର୍କେଟ ଅଧିକ ଲୋକମାନେ ତାକୁ ମାନେ ପସନ୍ଦ କରୁଛନ୍ତି ତ ଆପଣ ଚାହିଁବେ ଯଦି ସେଟା କରିପାରିବେ ଆପଣ ଆଉ ଗଛ ଲଗେଇକି କି ସରକାର ପ୍ରତି ବି ଇଏ କଲେ ବ ପରିବେଶ ପାଇଁ ବି ଭଲ କଲେ ଆଉ ଆପଣ ଆପଣଙ୍କ ସିନା ଲାଭ ବି ହେଇପାରିବ।
ଆଚ୍ଛା ଆମ୍ବୁ ଚାରା ଯେ ଆଣିମେ ମୁଁ ତ ଜାଣିନି ଯେ ଚାରା କେଠି ମିଳେ। ଆପଣ କହିପାରିବେ ସେ ଚାରାଗ ଗୁଡ଼ିକ କେହିଠି ମୋତେ ସବୁ ମିଳିପାରିବ ଅଧିକାଂଶରୁ ଅଧିକାଂଶ। ଆଉ ଟିଏ ରେଟ୍ କମ୍ ଥିବୁ।
ସେଟା ଚାରା ଆପଣଙ୍କୁ ମାର୍କେଟ ଯାଇକି ବୁଝିବାକୁ ପଡିବ ଚାରା ଦୁକାନ ଜେଡିବ ଅଛି। ଚାରା ଦୋକାନ ଯାଇକି ବୁଝିବେ ଗୁଟେ ଦୋକାନ ନୁହେଁ ଅଧିକ ମାତ୍ରାରେ ମାନେ ଦେ ଅଲଗା ଅଲଗା ଦୁକାନରେ ଅଲଗା ଅଲଗା ରେଟ୍ ଥାଏ ତ ଆପଣ ଦୁକାନ ଯାଇକି ବୁଝିବେ ଦି ତିନିଟା ଦୁକାନ ବୁଝିବେ ତାପରେ ଆପଣଙ୍କୁ ଦେଇଟା ମାନେ ଭଲ ଲାଗିବ ଆପଣ ସେଇ ଦୁକାନରୁ ନେଇକି ଚାଷ କରିପାରିବେ ବାକି ମନ ରଖିବେ ଯେତିକି ଆପଣ କାଟିଚନ୍ତି ତାର ଡ ଅଧିକ ମାତ୍ରାରେ ଆପଣଙ୍କୁ ଲଗେଇବାକୁ ହିଁ ପଡିବ।
ଆଛା ଚାରା ତ ମୁଁ ଲଗେଇଦେମି ମତେ ତ ବହୁତ ଆମ ଘର ଯେହତୁ। ତୁ ଗାଁ ର ଅଛି ଆ ଗାଁ ରୁ ମତେ ତ ବହୁତ ଦୂର ଦୂର ହବ ଯାଇତେ ମତେ ଟାଇମ୍ ଲାଗିବ କାହିଁକି ଏଠି ଗଛ କାଟା ଏପର୍ଯ୍ୟନ୍ତ ସରିନାହିଁ। ଗଛ କାଟିବା ପାଇଁ ସେ ଆସୁଛନ୍ ଯିଏ ମିସ୍ତ୍ରୀ ଆସୁଛନ୍ ସେ କାଟିବେ। ମତେ ଏଠି ଆହୁରି ଲାଗିବ ଗଛ କାଟା ମୋର ଆହୁରି ଚାଲିବ ମାସେ ଆଡେ। ମାସ ଭିତରେ ମୋର ସବୁ ଗଛ କାଟା ସରିବ କାଟା ସରିଲା ପ ପରେ ମୁଁ ଆମ୍ବ ଚାରା ଅନିତେ ଜିମି ହେଇଯିବ ଆହୁରି ଦଶ ପନ୍ଦର ଦିନ ଚଳିବ ତ?
ଆଜ୍ଞା ଏତେ ଟାଇମ୍ ତ ସରକାର ଦେବେନି କାଇଁନା ଏରକୋ ହେନି ତ ସର କିଏ ଏରକୋ ବି ଆମ ପାଖକୁ ବହୁତ କିଏ ଆସିଛି। ସେମାନେ କହିଲେ ତାଙ୍କର ବି କିଛି ପ୍ରୋବ୍ଲେମ ହେଇଛି ସେମାନେ କିଛି ଦିନ ଭିତରେ ତାକୁ ଗଛ ଲଗେଇବେ କି ନହେଲେ କାଟିବେନି କିନ୍ତୁ। ଅଧିକ ମାତ୍ରାରେ ଲୋକ କଣ କଲେ। ନା ଗଛ କାଟିକି ଫେରାର ହେଇଗଲା ସେମିତି ତାଙ୍କ। ଫେରାର ହେଇଲା ଆଉ କେଠି ତାଙ୍କୁ ପାଇଲେନି ତ ସେରୋକ ବହୁତ ନୁକ କରୁଛନ୍ତି। ସେରକମ୍ ସେ ପାଇଁ ସରକାର କାହାକୁ ବେଶୀ ଟାଇମ୍ ଦେଉନାହାଁନ୍ତି। ଦଉନାହିଁ ତ ବାକି ଯଦି ଆପଣ ଏତେ ଟାଇମ୍ ମାଗେ ତ ଆପଣଙ୍କୁ ଏତେ ଟାଇମ୍ ଦେଇ ହବନି।
ଆଉ ଆମ୍ବ ଚାରା ବି ତ ଖୋଜିତେ ମେ ମତେ ଟାଇମ୍ ଲାଗିବ ନା କାହିଁକ ଆମ୍ବ ଦେଖ ଦେଖନ୍ତୁ ଗୋଟେ ଆମ୍ବ ଗୋଟେ ଏକ ଜିନଷ ମତେ ଭଲ ଜାତିରେ ଗୋଟେ ଦରକାର ଯେହେତୁ ମୁଁ କହୁଛି ଗୋଟେ ଅ ବାଗାନ କରିମି ବାଗାନ ପାଇଁ ମତେ ଆମ୍ବ ଗଛ ମିନିମମ ଲାଗିବ। ଆ ପାଞ୍ଚରୁ ଦଶ ହଜାର ପିସ୍। ତହେନେ ଆପଣ ଦେଖନ୍ତ ଆପଣ ଏତେ ପଇସା ଯେହେତୁ ଆପଣ ଦେଖନ୍ତ ଯେହେତୁ ମୁଁ ଏତେ ଟଙ୍କା ଖର୍ଚ୍ଚ କରୁଚୁ ଗୋଟେ ଆମ୍ବ ବାଗାନ ପଛର। ଆପଣ ତ ନିହାତି ଚାହୁଁଥିବେ ନା ଯେ ଗୋଟେ ସିଜିନ୍ ଟାଇମ ଆମ୍ବ ସିଜିନ୍ ଆସିନେ ବାଗାନର ଗୋଟେ ଭଲ ଆମ୍ବ ହଉ ମୁଁ ଟିକେ ଭଲ ପଇସା ପାଏ ଆଉ ଗୋଟେ ଭଲ ଜାତିର ଆମ୍ବ ଖୋଜିବା ପାଇଁ ତ ଟାଇମ୍ ଲାଗିବ ନା ଆପଣ ଅଁ ମୁଁ ତ ଅନାବନା ଗଛ ଟା କାଟିଦେନି ସେଟା ମୁଁ ଜାଣିିଥିନି ନେ ନୂଆ ନିୟମ ସରକାରଙ୍କ ଆସିଛି ଯେ ଗଛ ଆପଣ ଏତେ ମାତ୍ରାରେ କାଟି ପାରିବେନି ଯେହେତୁ ସେ ଗଛଟା ମୋର ମାନେ ଜାଗାରେ ବହୁତ ଦିନ ପଡ଼ିକି ରହିଥିଲା। ଜାଗା ସେ ଜାଗାଟା ମର ଯେହେତୁ ହେଟ ମୋର ଜେଜେବାପା ପକାଳିକର ହଉଛି ଜାଗା ଟା। ସେଟା ବହୁତ ଦିନ ପଡିକି ରହିଥିଲା ମୁଁ ଆଉ ଜାଣିନି ସେଠି ସରକାର ନିୟମ କାଢୀଛନ୍ତି ଯେ ଆପଣ ଏତେ ମାତ୍ରା ର ଗଛ କାଟି ପାରିବେ ନାହିଁ। ମୁଁ ଯଦି ଜାଣିଥାନ୍ତି ତାନେ କାଟିଥାନ୍ତିନି କମ୍ କମ୍ କାଟିଥାନ୍ତି କମ୍ କମ୍ ଗଛ ଲଗେଇଥାନ୍ତି। ଯେହେତୁ ମୁଁ କଣ୍ଟ୍ରାକ୍ଟର ସାଙ୍ଗରେ କଥା ହେଇଯାଇଛି ସେ ତ ସବୁ କାଟିଦେବେ। ଆଉ କାଟିଦେଲା ପରେ ମତେ ଭଲ ଜାତିର ଆମ୍ବ ଖୋଜିବା ପାଇଁ ତ କିଛି ଦିନ୍ ଟାଇମ୍ ଦରକାର ନା। ହଁ ଏତେ ଶୀଘ୍ର ତ ଗୋଟେ ଭଲ ଜାତିର ଆମ୍ବ ମିଳିବନି ଯେ ମୁଁ ଜିମି ପଟାକି ନେଇକି ଚାଲି ଆସିବି।
ହଉ ଆପଣ ଯଦି କହୁଛନ୍ତି ଆପଣଙ୍କର ମାନେ ଟିକେ ଅସୁବିଧା ଅଛି। ତ ଆପଣ ଗୋଟେ ଲିଖିତ ହିସାବରେ ଗୋଟେ କାଗଜ ରେ ଲେଖିକି ଆପଣଙ୍କ ଅସୁବିଧା ଟା ଯେ ଏୟା ଏୟା ଅସୁବିଧା। ତଳେ ଆପଣଙ୍କ ସାଇନ ଟା ମାରିକି ଆ ମତେ ପଠେଇଦେବେ ଦେନ୍ ମୁଁ ସରକାରଙ୍କୁ ପଠେଇଦେବି ଦେ କିଛି ଲୋକ ମାନଙ୍କର ଏରକ ବି ଆମ ପାଖକୁ ଅଲଗା ଲୋକମାନଙ୍କର ବି କିଛିର ପ୍ରୋବ୍ଲେମ୍ ଆସିଛି ତା ସେମାନେ ବି କହିଛନ୍ତି ତାଙ୍କର କିଛି ପ୍ରୋବ୍ଲେମ୍ ଅଛି। ଆଉ କିଛି ଲୋକମାନଙ୍କ ପାଇଁ ଆମେ ତ ସମସ୍ତଙ୍କ ଉପରେ ଡାଉଟ୍ କରିପାରିବାନି ସେ ଆପଣ ଆପଣ ଲିଖିତ ହିସାବରେ ଆପଣଙ୍କ କଣ କଣ ଅସୁବିଧା ହଉଛି। ତଳେ ଆପଣଙ୍କ ସାଇନ ମାରିକି ମତେ ପଠେଇଦେବେ ଦେନ୍ ଦେନ୍ ମୁଁ ଆପଣଙ୍କୁ କହିମି ଦେ ଆପଣଙ୍କୁ କେତେ ଟାଇମ୍ ମିଳିପାରିବ ତଥାପି ବେଶୀ।
ଆଚ୍ଛା ଏଟା ମୁଁ ଲେଖିମି ଯେ ମୁଁ ଯେହେତୁ ଗଛ କାଟି ଦେଇଥିନି। ଏ ମୋ ଭୁଲ ବଶ ତ ଆଉ ମୁଁ ଏଟା ଆ କ୍ଷମା ଅର୍ଚ୍ଚନ ମାଗୁଛି ଆଉ ମୁଁ ଯେତିକି ଗଛ କାଟିଛି ମୁଁ ତାର ଦି ଡବଲ୍ ଗଛ ଲଗେଇକି ଦେମି ଆଉ ମୋର ସିଗ୍ନେଚର ଆଉ ଗାଁ ସରପଞ୍ଚଙ୍କ ସେ ସିଗ୍ନେଚର ମାରିକି ଆଣିକି ଦେମି।
ଆଜ୍ଞା।
ଏଟା କେତେ ଦିନ ଭିତରେ ମତେ ଡିପୋଜିଟ୍ କରିତେ ହବ?
ଡିପୋଜିଟ୍ କରିତେ ଆପଣ ଆପଣଙ୍କୁ କିଛି କରିବା ଦରକାର ନାହିଁ ଆପଣ ଖାଲି ଲିଖିତ ହିସାବରେ ମତେ ମତେ ପଠେଇ ଦେବେ ମୁଁ ଡିପୋଜିଟ୍ କରିବି ସେ ସବୁ ସବୁ କାମର ଆମର କର୍ମଚାରୀ ମାନଙ୍କର ଆପଣଙ୍କୁ କିଛି କର୍ତ୍ତବ୍ଯ ନା ଆପଣ ଖାଲି ଲିଖିତ ହିସାବରେ ଆ ମତେ ପଠେଇଦେବେ। ମୁଁ ଦେନ୍ ଡିପୋଜିଟ୍ କରିଦେନି।
ଆଚ୍ଛା ୟା ପାଇଁ କିଛି ପେମେଣ୍ଟ ଫେମେଣ୍ଟ ଲାଗିବ କି ଯେ ଆପଣ ନେବେ କିଛି କରିବେ।
ନା ନା କିଛି ପେମେଣ୍ଟ ଲାଗିବନି ବା ଖାଲି ସରକାର ତରଫରେ ଏୟା ଆଦେଶ ଆସିଛି ଯେ ଗଛ ଗଛ କୁ ଯେତେ କମ ପରିମାଣରେ କାଟା କାଟ ଆଉ ଯେତେ ଲଗଉଚ ଲଗାଅ। ଆପଣ ଯଦି ଲଗେଇବେ ଆଗକୁ ଯଦି ଏବେ ଲୋକମାନେ ଅଧିକ ପରିମାଣରେ ଗଛ ଲଗେଇବେ ତ ଏଟା ବି ସରକାର କହିଛି। ଯଦି ଲୋକମାନେ ଅଧିକ ପରିମାଣରେ ଗଛ ଲଗେଇବେ ତ ତାଙ୍କୁ ଆଗକୁ ହେଇପାରେ ତ ପଇସା ବି ମିଳିପାରେ। ତ ଆପଣଙ୍କ ପଇସାଟା ଆଗକୁ ଲାଭ ଦାୟକ ବି ହେଇପାରେ ଯଦି ଆପଣ ଏବେ ଚାଷ ଗଛ ଲଗେଇବା।
ଆଚ୍ଛା ମୁଁ ଶୁଣିଛି ମ କିଛି ସରକାରକୁ ବି ତରଫରୁ ଗଛ କିଛ ମାଗଣାରେ ମିଳେ କିଛି ଗଛ
ସେଟା ଏବେ ତ ଲାଗୁ ହେଇନାହିଁ ଖାଲି ଏବେ କଥାବାର୍ତ୍ତା ଚାଲିଛି ଏବେ କିଛି ଲାଗୁ ଲାଗୁ ହେଇନାହିଁ ତ ଯଦି ଆଗକୁ ସେରକ ସ୍ଥିତି ହେଲା ତ ସରକାର ତରଫରୁ ନିୟମ ଭହାରିଲା ତ ଆମେ ଆପଣଙ୍କୁ ଜଣେଇବା।
ଆଚ୍ଛା ତନେ ଆମ ଆମକୁ ମାଗଣାର ଗଛ ଚାରା ମିଳିପାରିବ।
ଆଜ୍ଞା।
ଠିକ୍ ଅଛି ମ ତାହେଲେ ମୁଁ ଆପଣଙ୍କୁ ଚିଠିଟା ଲେଖିକି ଜଣେଇବି ଆଉ
ଆଜ୍ଞା।
ଆଜ୍ଞା ଠିକ ଅଛି।